ହ୍ୟାଲୋ।
କଣ କରୁଛୁ?
ଏଇ ଏଇଠି ଟିକେ ବସିଥିଲି ଆଉ, ଯିବି ଗାଧେଇ ଏଇନା ଆଉ।
ଓହୋ ହ କଣ ଖାଇଥିଲୁ?
ଏଇ ଖାଇଥିଲି ଟିକେ ଛତୁଆ ଗୁଣ୍ଡ, ଖାଇଥିଲି ଆଉ ମିଶ୍ରି ପାଣି ଟିକେ ପିଇଥିଲି ଆଉ। ତୁ କଣ ଏତେ ଦିନ ପରେ କଲ କଲୁ?
ଗୋଟେ ନୂଆ ହୋଟେଲ୍ ଟେ ଖୋଲିଚି ତ।
ଓହୋ।
କଲ୍ କରେ, କଣ କରୁଚନ୍ତି ସବୁ ଘରେ?
କେବେଠୁ ଖୋଲିଲୁଣ?
ଏବେ ଏଇ କେତେ ଦିନ ହବ। କାମ ଯୋଉଟା କହୁନଥିଲି ଯୋଉଟା ଛାତ ପଛେ କହୁନଥିଲି କି ହଁ ସଇଲାଣି।
ଓହୋ।
ଥିଲେକି ଗୋଟେ ଘର ଛାତ ପଡୁଥିଲା ଇଏ କରୁଥିଲି।
ଉଁ ହୁଁ।
ହୁଁ ସେଇଟା ତ କର ଦେଇଚି।
ଆଉ କେମିତି କଣ କେତେ ଜଣ ରଖିଲୁଣୁ? ଲୋକ କେତେ ଜଣ ରଖିଲୁଣି ନା? ଏକୁଟିଆ ତୁ ଅଛୁ ମ।
ହଁ ଲୋକ ରଖିଛି ନା ଲୋକ ଏ ଧୀରେ ଧୀରେ ଆସୁଛନ୍ତି। ଏହା କାମ ତାଙ୍କର ପର୍ବ ଥିଲା ତ ରଜ ପର୍ବ କୁ ଏଇନା ଯିବେ ହେରି ତାଙ୍କର।
ଉଁ, ହୁଁ।
ଏ ଆସୁନି ହୋଟେଲ୍ ଟେ ଇଏ ଚାଲିଚି, ଖରା ଦିନ ଖାଇବା ଟା ବି ବାସି ହେଇଯାଉଛି ଶୀଘ୍ର।
ଓହୋ ଆଉ ଯୋଉ କଣ କଣ ସବୁ ରଖିଚୁ? ଆଇଟମ୍ କଣ ସବୁ ରଖିଚୁ?
ସବୁ ପ୍ର୍ରକାର ଭାତ, ଡାଲି, ଚିକେନ୍, ମୁଗରାଇ, ଚିକେନ ଚିଲ୍ଲି, ଚିକେନ ପକୋଡ଼ା ସବୁ ପ୍ରକାର ହଉଚି। ସାଧା ଉପରେ ବହୁତ ଜିନିଷ ଭେଜ୍ ରେ ପନୀର୍, ପନୀରି ମିକ୍ସ ଭେଜ୍
ତୋ କଥା ଟିକେ ଶୁଭୁନି ମୋତେ।
ଏଇ ଯେ କି ବୋଧେ ନେଟୱର୍ ନଥିଲା ବୋଧେ।
ଓ ହୋ।
ଶୁଭୁଛିି ଏଥର ତ।
ହଁ ହଁ।
ଏମତି ତ ହଉଚି ପନିର୍ ପନିର୍ ଉପରେ ସବୁ କିଛି ହଉଚି। ପନିର୍, ଛତୁ ଆଉ ମିକ୍ସ ଭେଜ୍ ଏଇ ଟାଇପ୍ ରେ ସବୁ ହଉଚି ଆଉ।
ଉଁ, ହୁଁ। କେମିତି କଣ ଚାଲିଚି ନା ମାନ୍ଦା ଅଛି ଏଇନା?
ଚାଲିଚି ଖରା ଦିନ ଟା ଶୀଘ୍ର ଖାଇବା ଟା ବାସି ହେଇଯାଉନି।
ଉଁ, ହୁଁ।
ମୋର ସବୁ ନଗଦ। ଯାହା ଦେବି ଭଲ ଯାହା ବଳିଲା ସବ ପକେଇବି ତର ମୁଁ ଜଦି ଲୋକଙ୍କୁ ଦେବି ଲୋକ ମରିବି ନା ହଉ।
ସେଇଆ। ଭଲ କରୁଛୁ ତୋ ଭଳିଆ ହେଲେ ସମସ୍ତେ ହୁଅନ୍ତେ।
ସେଇ ତ ଲୋକଙ୍କୁ ଯି ଧୋକା ଦେବି ଲୋକ ଆଉ ଦିନ ମୋ ଦୋକାନକୁ ଆସିବେ କି।
ସେଇ ଆ ଦେହ ଖରାପ ହେଲେ ପୁଣି ହୋଟେଲ ବନ୍ଦ କରିଦେବେ।
ଖାଇବା ପିଇବା ଠିକ ରଖୁଛି ଲୋକ ନା ବହୁତ ପଇସା ଖର୍ଚ୍ଚ ହେଲେ ହେଇଗଲା ହୋଟେଲରେ। ତଥାପି ପଚାଶ ଲକ୍ଷ ଟଙ୍କା ଖଣ୍ଡେ ଖର୍ଚ୍ଚ ହେଇଗଲା।
ଏତେ ପଇସା ପୁଣି କଣ ଆଣିଥିଲୁ କାହାଠୁ ପଇସା ନା ଏ ରଖିଥିଲୁ ସବୁ।
ଲୋନ କରଛି ନା ଗୋଟେ ବଡ଼ ଲୋନ ଟେ କରିଛି।
ଓହୋ ପୁଣି ଏଟା ଧୀରେ ଧୀରେ ସୁଝିବ ଆଉ।
ଯାହା ହେଇଥିରେ ଇନକମ୍ ହବ ତାର ଫିଫ୍ଟିରୁୁ ସେଭେଣ୍ଟି ପରସେଣ୍ଟ ଯିବ ଏପଟେ ସୁଧ।
କଣ କରିବ ଆଉ ଦେଖିକି ଧୀରେ ଧୀରେ ପଇସା ଜଲଦି ସୁଝିଦେଲେ ପୁଣି ଏଇା ତୋର ସବ ଯୋଉ ଯେତିକି ସବୁ ପଇସା ଆସିବ ତୋ ଲାଭ ପାଇବୁ। ଭଲ ସବୁ ସୁଜିି ସୁଜି ପଳେଇବ ସବୁଧିକ ପଇସା।
ସେଇ ଏଇନା ମାର୍କେଟ ରେ ଅଛି ଆମର
ବାକି ଏଇନା ଟିକେ ଖରା ଖରା ଦିନ ଟା ଅଛି ଅଛି ନା ମାନେ ଗରମ ଅଧିକ ହଉଛି ଲୋକ ଦିନ ବେଳେ ଆସୁନଥିଲେ ଖାଇବା ପାଇଁ ରାତିରେ ଯାହା ଖାଉଥିବେ ଆଉ।
ହଁ ଦିନ ବଳେ ଯାହା ଯୋଉ ଟ୍ରକ ଡ୍ରାଇଭର ଏଇରା ସବୁ ଏମିତି ଯା ଆସୁଛନ୍ତି।
ଆଉ କୋଉଠି ଏଟା କରିଛୁ ମାନେ କୋଉ ଜାଗାରେ କରିଛୁ ଫାଙ୍କା ଜାଗାରେ କରିଛୁ ନା ସେ ମାର୍କେଟ ଉପରେ
ମାର୍କେଟ ଯେଠୁ ଯୋଉ ଆମର ଯୋଉ ମାର୍କେଟ ନାହିଁ ଏପଟ ସେଇଠୁ ଆଉ ହଉ ଗୋଟେ ଦି କିଲୋମିଟର ପଛକୁ ଟିକେ ଅଛି। ସେଠି ମାର୍କେଟ ଉପରେ ଗଲେ ଗାଡି ବଡ ଗାଡିଗୁରା କୋଉଠୁ ରହିବ।
ଫାଙ୍କା ଜାଗାରେ କରୁଛୁ ଆସିବ ଲୋକ ଫାଙ୍କା ଜାଗାରେ ଗଲେ ଲୋକ ମାନେ କଣ କଲୁ ଆସିବେ ପାଖରେ ପୁଣି ଆମର ସେଇ ପଛପଟେ ଦେଖୁନୁ ପାହାଡ ଟା ନାଇଁ କି
ହଁ। ସେଇଠୁ ତ କରିଛି ଭଲ ଇଏ କରିଛି ଲୋକ ଆଜିିକାଲି ଯୋଉ ଏସି ରୁମ ବି ଗୋଟେ ଦିଟା କରିଛି ଯିଏ ଏସି ନନ୍ ଏସି। ଯାହାକୁ ଯୋଠି ଲୋକଙ୍କୁ ପସନ୍ଦ ଆସିଲା ଖାଇଲେ।
ବହୁତ ଟଙ୍କା ଖର୍ଚ୍ଚ ହେଇଛି ଆଉ।
ହୁଁ ତାହେଲେ ଆଜିକାଲି ଖର୍ଚ୍ଚ ନହେଲେ କୋଉ ଜିନିଷ ଟା ହବ କହ।
ସେଇଆପା ପୁଣି ଭଲ କି ନ କଲେ ଆସିବେନି କେହି।
ହଁବା। ତମେ କୋଉଦିନ ଆସୁନ ସମସ୍ତେ।
ହଁ ଦେଖିବା ଟାଇମ ହଉ ଏ ମୋ ନା ଟା ଟିକେ ଭୁଲ ଅଛି ଯେ ସେଇଟା ଠିକ ନ କଲା ପର୍ଯ୍ୟନ୍ତ ମୋର ଆଡମିସନ ହଉନି। ଆଉ କଣ କରିବି ତାକୁ ଠିକ ନ କଲା ପର୍ଯ୍ୟନ୍ତ କୁଆଡେ ଯାଇ ହବନି ଦେଖିବା ଏଇ ମାସ ଭିତରେ କହୁଛନ୍ତି। ଠିକ ହେଇଯିବ ବୋଲି ହେଇଗଲେ ଯିବି ଆଉ।
ହେଲେ ତତେ ବହୁତ ପ୍ରକାର ଲୋକ ରଖିଛି ଲୋକ ଜଣ କା ଲୋକ ଅଛନ୍ତି ନା କୋଡିଏ ପଚିଶ ଜଣ।
ଏତେ ଜଣ ଅଛନ୍ତି କେତେ ଦଉଛୁ ତାଙ୍କୁ ଦରମା କେତେ ଦଉଛୁ।
କୋଡ଼ିଏ ପଚିଶ ଜଣକା ପାଞ୍ଚ ଛଅ ହଜାର ଟଙ୍କା ନେଉଛନ୍ତି।
ଏତନ
ବଛି ଶଣିୁଛି ମୁଁ ଆ। ଆଉ ଜଣେ ଜଣଙ୍କୁ କେତେ ଜଣଙ୍କୁ କୁକୁଡ଼ା ଫାର୍ମଙ୍କୁ ବି ପଠେଇ ଦଉଛି।
ହୁଁ ହୁଁ ବଡ ହୋଟେଲ ଟା ତାହେଲେ କରିଛୁ ଆଉ।
ହୁଁ ଲୋକ ନ ରଖିଲେ କେମିତି ପାଳିବୁ କି ମିସ୍ତ୍ରୀଙ୍କର ତ ଟିକେ ଅଧିକ ଦରମା ଆଉ। ଦଇ ସତର ଅଠର ହଜାର ଟଙ୍କା ନହେଲେ ସେ କଣ କରିବେ କି
ନାଇଁ ତ
ମିସ୍ତ୍ରୀ ସିଏ ସ ଖାଦ୍ୟ ଟାକୁ ସିଏ ଭଲ ନକଲେ ଲୋକ ଆସିବେ ନା ଗରାଖ ଆସିବେ କି।
ସେଇଆା ଭଲକି ସଫା ସୁତୁରା କରିକି କରୁଥିବେ ଆଉ।
ସେଇଟା ତ କହିଛି। ଆଉ ତମ ଘରେ ସବୁ ଭଲ।
ହଁ ଘରେ ସବୁ ଭଲ ଦେଖିବା ନହେଲେ ମୁଁ କହିବି ମୁଁ ଯଦି ନ ଯାଇ ପାରିଲି ବାପା ବୋଉଙ୍କୁ ଆଉ ନନାଙ୍କୁ ପଠେଇଦେବି ଆଉ।
ହଁ ହୋଟେଲ ଖାଇବା ଟା ଖାଇବ ଦେଖିବ କଣ କେମତି।
କଣ।
ତମ ହୋଟେଲକୁ ଆସିବ ରହିବ ଦି ଦିନ ଆମ ଘରେ ଟିକେ ଖିଆ ପିଆ କରିବା ପୁଣି ପାହାଡ ଝରଣା ଫରଣା ସବୁ ଅଛି ଏ ପଛଆଡେ।
ଭଲ ଆଉ ଅଧିକ ସେଇଟା ତ ସେଇଟା ଦେଖିକି ଲୋକ ଅଧିକ ଆସିବେ ଆଉ
ହୁଁ ସେଇତି ପରେ ଆଉ ସବୁ ଭଲ ଦେହପା
ହଁ ଅ ସେମତି ଚାଲିଛି ଆଉ ତୋ ଦେହ କେମତି ଅଛି?
ଭଲ ହୁଁ ଏଇ ବ୍ୟସ୍ତ ରହୁଛି ଏ କାମରେ
ହୁଁ ହୁଁ
ବହୁତ କାମ ଦୁନିଆ କାମ ଯେବେ କ୍ୟାସ୍ କାଉଣ୍ଟର ବି ଜଣଙ୍କୁ ବସେଇଥିଲି ଯେ ପଇସା ରଖିବା ପାଇଁ ଶଳା ପଇସା କ୍ୟାମେରା ନ ଲଗେଇଲେ ଆଜିକାଲି କିଛି ଲାଭ ନାହିଁ।
ସିସିଟିଭି ଲଗେଇନୁ କି?
ଲଗେଇନଥିଲି ଏବେ ଲଗେଇଲି
ସେ ସବୁ ପଇସା ନେଇଗଲେ ନା ଆଉ
ଏମତ ଠକେଇ ନିଏ ଆଉ ଛାଡ଼ ସାଙ୍ଗଟା ତ ଆଉ
ସାଙ୍ଗ ବୋଲି ତୋ ହୁଁ ଯୋଉ ଯେତିକି ସବୁ ତୁ କଷ୍ଟ କରୁଛୁ ସେତିକି ପଇସାରେ ଯଦି ସିଏ ଲାଭ ପାଇବ ତାହଲେ ଲାଭ କଣ ତୋର?
ହୁଁ ଓ ହଉ ନେଲେ ନେଲା କେତେ ଦିନ ଭଗବାନ ଅଛନ୍ତି। କଁ କହୁଛୁ
ଆଉ କଣ ଆଉ ସବୁ ତୋ ଦେହ ପା କେମତି ଅଛି?
ଭଲ
ଆଉ ନାନୀ ଦେହ କେମିତି ଅଛି?
ହଁ ସେ ସେମିତି ଭଲ
ଦାଦା ଏ ବାହାରେ ଅଛନ୍ତି ନା ନା ଘରେ?
ମୋର ହୋଟେଲରେ ଟେ ତମ ଯାଇ ଯାଇ ମୁଁ ଘରେ ଅଛି ଏଇନେ ତମକୁ ହୋଟେଲ ଆଡେ ପଠେଇ ଦେଇଛି ତାହେଲେ ଜଣେ ଦି ଜଣ ମୁଁ ଆସିଲେ ସେ ଯିବେ ସେ ଆସିଲେ ମୁଁ ଯିବି ଏମିତି ହବ।
ହୁଁ ଆଉ ତୁ କେତେ ସମୟ ବସି
ହଁ ଏଇପଟ ସେପଟ ତମ ଉପରେ
ଆଉ କଣ?
ଏମତି ଚାଲିଛି ଦୁଃଖ ସୁଖ ଯାହା ଚାଲିବା କଥା ଆଉ ମାର୍କେଟରୁ ଆଣିିବି ଆଳୁ ଦି ବସ୍ତା ପୋଟଳ ଏଇନା ବହୁତ ପରିବା ଆଣିବାର ଅଛି।
ମୁଁ ଫୁଣି ଏଇ ଖରା ଦିନକୁ ସ୍ ସବୁତିକ ଜିନିଷ ର ଦାମ ବଢି ଯାଇଛି।
ହୁଁ କଣ କହିବି ଦୁନିଆ ରେଟ୍ କାକୁଡି କାକୁଡି ତ ହେଲା ଚାଳିଶ ଟଙ୍କା
ହଉ ତୁ ଯା ଦେଖିକି କଣ କରିବୁ ମୁଁ ଯାଉଛି ଗାଧେଇ ଯିବି।
ହଁ ଯିବୁ ତ ଯା ନହେଲେ ଗାଧେଇବୁ ଡେରି ହବ।
ହଁ
ଶୀଘ୍ର ଗାଧୁଆ ଫାଧୁଆ କରି ଶରୀରକୁ ପୁରା ଅଡ଼ୁଆ ଯିବ ଆଉ ନାଇ କି? ତୋ ନାନୀ ର ଏଇନା ପଢାସଇଲାଣି?
ହଁ ସେ ତାର ପଢା ସରିଲାଣି ସେ ଅଛି ଏବେ
ହୁଁ ଆସିବ ଦେଖିକି କେବେ ଆଉ ହେଲା ଆସିବ ଯାହାହେଲେ ହଉ ରହୁଛି ତାହେଲେ ଏଇ ରୁଟ୍ ପଟେ ଯାଉଚି ଏ ପାଣିବି ଆଳୁ
ହଉ।